ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ହ୍ୟାଲୋ କୁହ।
ହ୍ୟାଲୋ।
ହଁ ହ୍ୟାଲୋ କୁହ ହ୍ୟାଲୋ।
ହଁ ହଁ।
ହୁଁ ଏଇନା କଣ କରୁଚ?
ହ୍ୟାଲୋ।
ହଁ କଣ କରୁଚ?
ବସିଚି ପାର୍କରେ। ତମେ କଣ କରୁଚ?
ମୁଁ ଏଇ ପଢ଼ୁଥିଲି ଆଉ।
ଆଉ ଟିକେ ଭଲସେ କୁହ ଶୁଭୁନି।
ପଢ଼ୁଥିଲି ପଢ଼ୁଥିଲି ଭଲ ପଢ଼ୁଥିଲି।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କୁହ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ କୁହ।
ପଢ଼ୁଥିଲି ପଢ଼ୁଥିଲି।
କଣ ପଢୁଥୁଲ?
ଏଇ ଆପଟିରିଜିନିଙ୍ଗ୍ ପଢ଼ୁଥିଲି ଆଉ।
ଆଉ କଣ ଲଜିକ୍ ଲଜିକ୍? କରୁଥିଲ ଲଜିକାଲ କରୁସନ୍ତି।
ହୁଁ।
ଆଉ କଣ
କିକ ର ଜଉ ସବୁ ନାହିଁ ତାର। ଆ ଯାହାବି ଥର ହେଲା ଯୋଉ କଣ କହିଲ ଡିସଂସନ ହେଲା କଂଜକସନ ହେଲା। ଆଉ ନିଗେସନ କଣ୍ଟ୍ରାଡ଼ିକ।
ଓହୋ ଭଲ ଆଉ।
ଥିବ।
ଆଉ ରଜରେ କଣ ବୁଲାବୁଲି କରିବା ପାଇଁ କୁଆଡେ ଅଛି ନା ଟୁର ନା ନାଇଁ?
ହଁ ଅଁ ଏମିତି ତ ଏବେ କିଛି ହେଇନି ହେଲେ ତ କହିବି ଆଉ। ଆଉ।
ଆଉ ରଜରେ କଣ? କରିବାକୁ ଚାହୁଁଛ?
କଣ କରିବା ଆଉ। ଆଗରୁ ତ ଆଗରୁ ଆହୁରି ଭଲ ରଜରେ ଭଲ ମାନେ ମଜା ମସ୍ତି ହଉଥିଲା ଏବେ ଟିକେ ବଡ ହେଲା ଏଳେ ରଜରେ ଆଉ କିଛି ଲାଗୁନି।
ଆଗରୁ ରଜରେ ଦୋଳି ଖେଳୁଥିଲେ ପି ପିଠାପଣା ଖାଇକି ପାନ ଖାଇକି
ଠିକ ପାନ ଖିଆ ହଉଥିଲା ତାପରେ ପୁଣି ଅ ଖାଲି ଡୋଳି ଖେଳା ହବ ଆଉ ଖାଇବା ହବ ଆଉ ତାସ ବି ଖେଳନ୍ତି ଲୁଡୁ ବି ଖେଳନ୍ତି।
ହଁ।
ହୁଁ କବାଡ଼ି ବି ଖେଳନ୍ତି ରଜରେ। ଏବେ ସେଗୁଡ଼ାକ ଆଉକିଛି କିଛି ନାହିଁ। ହଁ ପୋଡା ପିଠା ହଉଛି ନାଇଁ। ହଁ ଦୋଳି ସମସ୍ତଙ୍କ ଘରେ ଲଗାହୁଏ।
ହଁ।
ସମସ୍ତେ ସମସ୍ତଙ୍କ ଘରକୁ ଯାଆନ୍ତି ଖାଇବା ପାଇଁ। ହଁ ସିଏ ଡାକନ୍ତି ବି କିଏ ଖାଇବା ପାଇଁ ଆସ ବୋଲି। ହଁ ଇଟିଲି ଘୁଗୁନି ପୁରୀ ପୁରୀ କାର ହେଇଥିବ ଚକୁଳି ପିଠା ହେଇଥିବ ହଁ।
ଆଉ କାହର ପୋଡ ପିଠା ଆଉ
ହୁଁ
ମିଠା ଖ୍ଷିରିକାର ହେଇଥିବ ସବୁ ଡାକିକି ଦିଅନ୍ତି। ଏବେ ଆଉ ଆଗ ରଜ ନାହିଁ ଏବେ ସବୁ ପିଲା ମୋବାଇଲ ତ ଆସିଗଲାଣି ଯୁଗ। ପିଲା ମୋବାଇଲ ଧରୁଛନ୍ତି ଆଉ କିଛି
ସେମାନେ କେବଳ ମୋବାଇଲ ଛଡା ଆଉ କିଛି ଜାଣି ହିଁ ସେମାନେ। ନାଁ ବାହାରକୁ ସେମାନେ କେବେ ଯାଇ ହି ନାହାନ୍ତି ଆମେ ଆଗରୁ ସବୁ ଛୋଟବେଳେ ଯେମିତି ମାନେ କଣ ସ୍କୁଲ ରୁ ଆସିବୁ ମାନେ ବ୍ୟାଗ ଫ୍ୟାଗ ଥୋଇକି ଖାଇବା ଠିଆ ବି ହବନି ଏକାଥରେ ଯିବୁ ଖେଳିବୁ ଖାଲି ଖାଲି ଖେଳ ହବ। ଅ ସେ ଯୋଉ କଣ ଧୂଳି ଫୁଳି ଲାଗିଥିବ। ବାଡାନ୍ତି ଧରିକି ଘରେ ତା ଦେହେରେ ବି ପୁଣି ଦୌଡିବୁ ଖେଳିବା ପାଇଁ।
ଆମେ କେତେ ପ୍ରକାର ଆମେ ବୋଧେ ଯେତିକି ପ୍ରକାର ମାନେ ଖେଳ ଜାଣିଚନ୍ତି କିନ୍ତୁ ଏମାନେ ଟୋଟାଲି ସେଗୁଡା ସବୁ ଜାଣି ହିଁ ନାହାନ୍ତି।
ଆଗରୁ ଆମେ ଯେମିତି ଖେଳୁଥିଲେ ଚେସ୍, କ୍ୟାରମ୍, କ୍ରିକେଟ୍ ଫୁଟବଲ୍ ଇଏ ସବୁ ଏବେକା ପିଲା ସବୁ କଣ ମୋବାଇଲ୍ ରେ ଫ୍ରି ଫାୟାର୍ ଆଉ ହଉଚି ପବ୍ଜି ଆଉ ଆଗରୁ ଆମେ ଲୁଡୁ ଖେଳୁଥିଲେ ପଟିରେ ଏବେ ସବୁ ମୋବାଇଲ୍ ଯୁଗ।
ହଁ ଆଗରୁ ଲୁଡୁ ଫୁଡୁ ଆମ ମୋବାଇଲ୍
ମୋବାଇଲ୍ ବି ଗୋଟେ ଜିନିଷ କିଛି ଭଲ ବି କରୁଚି ଆମ ପାଇଁ କିଛି ଖରାପ୍ ବି କରୁଚି।
ହଁ ଏ ଆକ୍ଚୁଆଲି ମାନେ ଯୋଉଟା କି ମାନେ ଭଲ କରୁଚି ଖରାପ୍ କରୁଚି କିନ୍ତୁ ସମସ୍ତେ ଖରାପ୍ ବାଟରେ ହିଁ ଯାଉଚନ୍ତି। ପ୍ରାୟ ଲୋକ କାହିଁକି ନା ଏବେ ଛୋଟ ଛୁଆଙ୍କୁ ହଁ ଛୋଟ ଛୁଆଙ୍କୁ ବି
ମାନେ କେତେ ଜଣ ଭଲ ବାଟ ଚୁଜ୍ କରୁଚନ୍ତି ହଣ୍ଡରେଡ ପରସେଣ୍ଟରୁ ଆମ ପପୁଲେସନ୍ ରୁ ଏଇଟି ପର୍ସେଣ୍ଟ ବୋଧେ ଚୁଜ୍ କରୁଚନ୍ତି ଖରାପ୍ ବାଟ କି ନାଇଣ୍ଟି ପର୍ସେଣ୍ଟ ଟେନ୍ ପରସେଣ୍ଟ ବି।
ଲବେ ପରସେଣ୍ଟ ଲୋକ ସେଟା ସବୁ ଚୁଜ୍ ହିଁ କରୁଚନ୍ତି। ତାପରେ ପୁଣି ଇଆ କି ଯେ ଆଜି ସକାଳୁ କଣ ସକାଳୁ ଆଜି ମୁଁ ଉଠିଥିଲି ସାଢେ ଚାରିଟାରୁ ଉଠିଥିଲି ଉଠି ପଢାପଢି କରୁଥିଲି ପଢାପଢି କରିକି ହଁ ତାପରେ ଗଲି ଘର ଫର ଝାଡ଼ୁ ମାରିକି ଆଜି-ଆଜି ଆମର ଛୁତିକିଆ ସରିଲା ନା ଆଜି ଆମର ଛୁତିକିଆ ସରିଲା ତା ଝିଅ ବି ଗାଧେଇଲା ଆଜି ପୂଜା ଯାଇଥିଲା ଉଁ ତାପରେ ଉଁ ଆମର ଯୋଉ ଆମର ଯୋଉଠି ସାଇ ବାବା ଅଛନ୍ତି ମୁଁ ସେଇଟାକୁ ପୁରା ଛାଡିଦେଲି ଝାଡି ଦେଇକି ହଁ ଠାକୁରଙ୍କୁ ପଟାକୁ ପୁରା ଝଡାଝଡି କରିକି ତାକୁ ପୁରା ତାଙ୍କ ଟାକୁ ଝଡାଝଡି କରିକି ତାକୁ ପେପର୍ ଫେପର୍ ପକେଇକି ତାଙ୍କୁ ରଖିଲି। ହଁ ସେଟା ଆଣିଥାନ୍ତି ଆଣିନି ଆଣିବି ଏକାଥରେ ବଜାରୁ ଆଉ।
ଓହୋ ଆଉ କଣ ଖାଇଥିଲ ସକାଳେ ଖରାବେଳେ ଏବେ ଚାରିଟା ବେଳେ।
ହଁ ସକାଳେ ଖାଇଥିଲି ଆଜି ମୁଁ ଅ କଣ ତ ରୁଟି ଆଉ ଭଜା ଆଉ ଚାରିଟା ବେଳେ ଖାଇଥିଲି ନା ଗୋଟେ ବେଳେ ଖାଇଥିଲି ମୁଁ ଚି ଭାତ ଡାଲମା ଆ ଶାଗ ଭଜା ଆଉ ଭାତ ଡାଲମା ଶାଗ ଭଜା ହଁ ଛୁଇଁ ତରକାରୀ ଆଉ ଖାଇଥିଲି ଲେମ୍ୱୁ ଏଯୋଉ ଇଏ ଭେଣ୍ଡି କି ରସୁଣ ଦଳା ହେଇକି ଯୋଉ ଝୋଳ ହୁଏ ଆଉ ହଉଚି ଖାଇଥିଲି ମୁଁ ଆମ୍ବ ଆଉ ଖାଇଥିଲି ଅମ୍ ଆଉ କଣ ଖାଇଥିଲି ତ ଭଜା ଯୋଉ ଅମୃତଭଣ୍ଡା ଆଳୁ ଭଜା।
ଓହୋ, ଆଉ ଚାରିଟା ବେଳେ ଏଇ କିନା କିଛି ନମକିନ୍ ପିଜି ଫମକିନ୍ ଖାଇଲେ
ଏ ଖୁଣା ଏବେ ତ କିଛି ନମକିନ୍ ଖାଇନି ଆଉ ତମେ କଣ ଖାଇଥିଲ ଆଜି ସକାଳେ
ମୁଁ ଆଜି ସକାଳେ ଖାଇଥିଲି ପରଟା ଦହି
ଓହୋ ଆଉ ଯୋଉ ଇଏ ରାତି ପାର୍ଥ ବେଳେ
ଖାଇଥିଲି ଗାଧୁଆବେଳେ ଭାତ
ହଁ
ପଖାଳ ଭାତ ପୋଟଳ ଆଳୁ ଭଜା କଦଳୀ ଭଜା ଆଉ ଆମ୍ବ ଆଉ ବାଇଗଣ ଗୋଟା ଭଜା ମସଲା ଦେଇକି
ଓହୋ ଆଉ
ଆଉ ବି ଏବେ ଆଉ ରଜ ଆମକୁ ଭଲ ଲାଗୁନି ବା ଆଗକା ରଜ ଯେମିତିଆ ଥିଲା ଆଉ ଏବେ ସେ ଭଳିଆ ନାହିଁ ଯୁଗ ଚେଞ୍ଜ ହେଇ ହେଇ ଲୋକ ବି ଚେଞ୍ଜ ହେଇଯାଉଚନ୍ତି ନା
ହଁ ତାପରେ ପୁଣି ରଜ ପୂର୍ବରୁ ସଜ ବାଜ ଥିଲା ସଜ ବାଜ ଦିନ ଝିଅ ମାନେ
ଆଉ ରଜ ଉପରେ କଣ କହୁନା କଣ ଝିଅ ମାନଙ୍କର ତମେ ମାନେ କଣ କରିବ ଏଇ ଏଇଥର ଭାବିଛ ରଜରେ ପ୍ରଥମ ଦିନ କଣ କରିବ ଉଠିକି
ଏଇ ଥରକ ଏବେ ତ ଆଉ ସେମିତି ଆଗ ଭଳିଆ ମାନେ ଯୋଉ ନାହିଁ ନା ମାନେ ଆଗରୁ ଯୋଉ ଭଳି ରଜରେ ଥିଲା କି ହୁଁ ମାନେ ଯୋଉମାନେ କଣ ଅ ସଜବାଜ ଦିନ ହିଁ ସଜବାଜ ହଉଥିଲେ ତାପରେ ରଜରେ ଆମର ମାନେ କଣ ପହିଲି ରଜରେ ଆମର ଅଳତା ଫଳତା ଲଗେଇକି ଦୋଳି ଖେଳନ୍ତି ପିଠା ଖାଆନ୍ତି
ଆଉ ଝିଅମାନେ
କରନ୍ତି ନୂଆ ଡ୍ରେସ ପିନ୍ଧନ୍ତି ଝିଅ ମାନଙ୍କୁ ସନ୍ଧ୍ୟା ପୂର୍ବରୁ ଖାଇ ଦିଅନ୍ତି ରାତିରେ ଖାଆନ୍ତିନି ତାପରେ ଝିଅ ମାନଙ୍କୁ ବିଶେଷ କରିକି ସେଇଦିନ କୌଣସି କାମ କୁହାଯାଏନି କରିବା ପାଇଁ କି ଆମର ସେଇଦିନ ସେଇ ରଜ ଠାରୁ ହିଁ ମାନେ
ଭୂମି ଦହନ ହଁ
ଭୂମି ଦହନ ହୁଏ ହଁ ଭୂମି ଦହନ ପୂଜା ହୁଏ ସେଇଦିନ ମାନେ ରଜ ପୂର୍ବ ଦିନ ମାନେ ଯୋଉ ଦିନ ହଉଛି ଆମର ସଜବାଜ ଦିନ ସେଇ ଦିନଠାରୁ ହିଁ ଚାଷ ଷ କାମ ସବୁ ବନ୍ଦ ହେଇଯାଏ
ଓହୋ ମାନେ ସଜବାଜ ପ୍ରଥମ ରଜ ପୂର୍ବ ଦିନ ନା
ହଁ ପ୍ରଥମ ରଜ ପୂର୍ବ ଦିନରୁ ହିଁ ଚାଷ କାମ ସବୁ ବନ୍ଦ ହେଇଥାଏ ଝିଅ ମାନେ ଚାରି ଦିନ ହିଁ ପାଳ ପାଳନ୍ତି ତାକୁ ସଜବାଜ ତାପରେ ପ୍ରଥମ ହଁ ତାପରେ ହଉଚି ଦ୍ଵିତୀୟ ଦିନ ଟା ରଜ ସଂକ୍ରାନ୍ତି ତାପରେ ହଉଛି ଭୂମି ଦହନ
ଭୂମି ଦହନ ହଁ
ହେଲା ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ।
ଆଉ ଆମର ତ ରଜରେ ହଉଛି ପୋଡ ପିଠା ତ ଯାହା ହେଲେ ବି ହବ ଏଇଟା ହଉଛି ଆମର ରଜରେ ତ ହୁଏ ଆଉ। ହାଲୋ ମୁଁ କଇଲି କି ହଁ ମୁଁ କଣ କହୁଥିଲି କି ଘରେ ସମସ୍ତଙ୍କ ଦେହ ଭଲ ଅଛି ନା।
ହଁ ଭଲ ଅଛି ଆଉ ହଁ ମା ତ ଆସିନାହାନ୍ତି ମା ତ ଅଛି ପୁଅ କୁ ଧରୁଛି ଦିଦି କଟକ ରେ। ପଳେଇଛି ଦିଦି ପାଖକୁ ହଁ ଭଲ ଅଛି। ସମସ୍ତେ ଭଲ ଅଛନ୍ତି ଆଉ ଆଉ ମମି ଆଉ ଅନିତା କଥା କୁହ କଣ କି?
ମମି ଅନିତା କଥା କଣ? ଆ ମମି ଟା ଆସିବ କୋଡିଏ ତାରିଖ ଦିନ ଅନିତା କଥା ଭଲ। ସେଠି ବହୁତ ଜୋର ଗରମ ହଉଛି କଳାହାଣ୍ଡିରେ ବହୁତ ଜୋର ଗରମ ହଉଛି। କଳାହାଣ୍ଡି ଜାଗା ଟା ଭଲ କିନ୍ତୁ ମାନେ ସେଠିକା ଲୋକ ବି ବହୁତ ହେ ମାନେ କଣ କହିଲ ସାହାଯ୍ୟ କରନ୍ତି ଲୋକମାନଙ୍କୁ ବହୁତ ସେମାନେ ବହୁତ ସାହାଯ୍ୟ କରନ୍ତି। ହୁଁ ସେମାନେ ବହୁତ ଭଲ ସେମାନେ ବହୁତ ନିରୀହ ଲୋକମାନେ ମାନେ ସେମାନଙ୍କୁ
ଦୁନିଆରେ କିଛି ଭଲ ଲୋକ ଅଛନ୍ତି ବୋଲି ଚାଲିଛି ଦୁନିଆ ନା।
ସେମାନଙ୍କର ଭରସା ଯଦି ତମେ ଥରେ ଭାଙ୍ଗିଦବ ମାନେ ସିଏ ତମକୁ ଆଉ ଜୀବନ ସାରା କେବେ ଭର କରିବେନି କିନ୍ତୁ ଯଦି। ହୁଁ ସେମାନେ ମାନେ ଜ ତମକୁ ଭରସା କରିଦେଇଥିବେ ତ କରିଦେଇଥିବେ।
ଓ ହ ହଁ। ଆଉ ଆଉ ରଖ ତମେ ଆଉ।
ହଉ ଠିକ ଅଛି ହଁ ମୁଁ ବି ଯିବି ମୋର କାମ ଅଛି ରଖୁଛି। ହଁ ହୁଁ